ହ୍ୟାଲୋ।
କଣ କରୁଛ?
ଏଠି ବସିଚି ଆପଣ କଣ କରୁଛନ୍ତି?
ମୁଁ ଏଠି ବସିଛି।
ଓହୋ ଖାଇ ସାରିଲଣି?
ହଁ ଖାଇ ସାଇଲିଣି।
କଣ ଖାଇଚନ୍ତି ଆଜି?
ଭାତ, ଡାଲମା, ଭଜା ଆପଣ?
ଭାତ, ଡାଲମା, ଆମ୍ବ, ଭଜା।
ଆଉ ଡାଲମା କେମତି ପ୍ରସ୍ତୁତ କରାଯାଏ?
ଡାଲମା?
ହଁ।
ପାଣି ଗରମ କରିବ।
ହଁ ହଁ।
ତାପରେ ଜାଇ ଫୁଟିଲା ପରେ ହଳଦି, ଲୁଣ। ପକେଇ ଦବ, ପରିବା ସବୁ ପ୍ରକାର ପକେଇ ଦବ। ପରିବା ସିଝିଲା ପରେ ଡାଲିକୁୁ ଫୁଟେଇ ଦବ।
ଓହୋ। ଇଆ ପରେ ତ ଖୁଦୁରୁକୁଣୀ ଓଷା ଅଛି ନା ଇଆ ପର ମାସଟା। କେତେ ଭଲ ଲାଗୁଥିଲା ନା।
ହଁ ତିରିଶ ତାରିଖରେ।
ହଁ ସବୁ ଚାନ୍ଦା ଫାନ୍ଦା ଆଦାୟ କଲଣି?
ନାଇଁ କରିନୁ କରିବୁ ଆଉ।
ଓହୋ। ଆଉ ଆପଣଙ୍କ ଆଡେ କେମିତି ପାଗ ଅଛି?
ବର୍ଷା ହଉଚି।
ଜୋରେ ବର୍ଷା ହଉଚି ନା ଅଳ୍ପ? ନା ବର୍ଷା ହଉନି।
ଆମ ଆଡେ ବର୍ଷା ହଉଚି।
ଜ୍ୱର୍ରେ ବର୍ଷା ହେଉଛି ନା ଅଳ୍ପ ଅଳ୍ପ ବର୍ଷା ହେଉଛି?
ଅଳ୍ପ ଅଳ୍ପ ହେଉଛି।
ଓ ହୋ ଘଡଘଡି?
ହୁଁ ଘଡଘଡି ମାରୁଛି
କରନ୍ତି।
କଣ?
ହୁଦରୁ କୋଣ ସରେ ଆପଣ ସବୁ କଣ କଣ କରନ୍ତି?
ଖୁଦରୁକୁୁଣି ଏସାରେ ସକାଳୁ ଫୁଲ ତୋଳି ଯାଉ, ଫୁଲ ତୋଳି ଆସିକି ଘର ଦ୍ଵାର ଝାଡୁ କରିବୁ, ତାପରେ ସମସ୍ତେ ସାଙ୍ଗ ମାନ ମିଶିକି ପୋଖରୀ ଗାଧୋଇବାକୁ ଯାଉ, ପୋଖରୀରେ ପୂଜା ପାଠ କରାଯାଏ, ଗାଧୋଇକି ଆସିଲା ପରେ ଠାକୁରଙ୍କ ପାଖରେ ପୂଜା ପାଠ କରାଯାଏ, ତାପରେ ପ୍ରସାଦ ପାଇକି ଘରକୁ ଆସି ତାପରେ ରାତିରେ ପୂଜା କରାଯାଏ।
ହଁ ହଁ ଏମିତି ସବୁ କରାଯାଏ ନା ଭଲ ସହିତ କରାଯାଏ ବୋଧେ ଆଉ,
ହଁ ସାଙ୍ଗସଥି ମିଶିକି କରୁ ଆଉ
ହଁ ବହୁତ ମଜା ବି ଲାଗେ ନା ସେ ସମୟ ଟା
ହଁ ଆପଣ କରନ୍ତିନି କି?
ହଁ
ଓ ଆଉ ବର୍ଷା ପାଗ୍କୁ ଭଲ ଲାଗେ ନା ନାଇ
ହଁ ଆମ ଆଡେ କୁଟେ ବର୍ଷା ହଉନି ତ ଏମତି ଜୋରେ ଖରା ହଉଛି ଗରମ ବି ହଉଛି ଜୋରେ
ଓ ହୋ
ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ବର୍ଷା ହଉଛି ତ ଘର ଭିତରେ ସବୁ ବସ୍ଚନ୍ତି।
ହଁ ହୁଁ ଆମ ସାଙ୍ଗମାନୋନ ତ ସମସ୍ତେ ବିଛନ୍ତି ଫୋନ ଦେଖୁଛନ୍ତି ବସିକି ଖରା ଜୋର ଗରମ ଏପଟ ଏରିଆ ତ ଜାଣିଥିବେ ନା ଜୋରେ ଗରମ ହୁଏ ବୋଲି
ଆମ ବର୍ଷା ଯୋଉରେ ହଉଛି ଘଡଘଡି ମାରୁଛି
ଆଉ ରଜ କେମିତି କଣ ପାଳନ ବଲେ?
ହୁଁ ହୁଁ ରଜ ବହୁତ ଧୁମଧାମ ରେ ପାଳନ କର ଦୋଳି ଖେଳିଲୁ, ପାନ ଖାଇଲୁ,
ହଁ ରଜ ଦିନ ତ ପୁରା ସାଙ୍ଗସାଥି ସମସ୍ତେ ପୁରା ଏକାଠି ହଉଥିବେ ନେଇ
ହଁ
ଘରକୁ ବି ବହୁତ କୁଣିଆ ଆସନ୍ତି ବନ୍ଧୁବାନ୍ଧବ
ପୋଡ ପିଠା କରାଯାଏ।
ହଁ ଆଉ ଆପଣଙ୍କ ଆଖ ପାାଖରେ କୋଉ ସବୁୁ ଭଲ ରଜ ମହୋତ୍ସବ ପାଳନ କରାଯାଏ?
ଆମର ଭୁବନ କରାଯାଏ ଆମ ଗାଁ ରେ ବି କରାଯାଏ
କେମିତି କଣ ସବୁ କରନ୍ତି?
ରଜରେ ଦଶ ବାରଟା ଦୋଳି ପଡେ। ଆଉ ପିଲାମାନେ ସବୁ ଖେଳରେ ଭାଗ ନିଅନ୍ତି। ଯେମିତି କି କିତିକିତି ହଉ ଆଉ ବେଲୁନ ଫୁଟେଇବା ହଉ। ବାଟି ଚାମଚ ହଉ ଆଉ। ଗୀତ ନାଚିବା ଗାଇବା।
ହଁ ମ୍ୟୁଜିକ ଚେୟାର ରେ କମ୍ପିଡିସନ ହୁଏନି କି ମ୍ୟୁଜିକ୍ ଚେୟାର ଘୁରା ଘୁରି ଶଙ୍ଖ ଫୁଙ୍କା। ଆଉ। ଆଉ କଣ ହୁଏ?
ତି ସବୁ ହୁଏ।
ହଁ ତାଙ୍କୁ ବି ପ୍ରାଇଜ ମିଳେ। ପୁରସ୍କାର ବିିତରଣ ବି କରାଯାଏ ନା।
ହଁ। ପୁରସ୍କାର ଦେଲେ ପିଲାମାନେ ତ ଆଗ୍ରହ କି କାଦୁଅ ଇଆଡେ।
ଆଉ ଆପଣଙ୍କ ସାଙ୍ଗସାଥି ମାନେ ଏବେ ସମସ୍ତେ କଣ କରୁଛନ୍ତି?
ସାଙ୍ଗମାନେ ସମସ୍ତେ ପଢ଼ାପଢିରେ ଲାଗିଛନ୍ତି।
ଅ ହଁ। ଆଜି ରାତିରେ ଆପଣଙ୍କର କଣ ସବୁ ରୋଷେଇ ହବ?
ରାତିରେ ଭାତ ଗ ଅଣ୍ଡା ଝୋଳ। ଆପଣଙ୍କର କଣ ରୋଷେଇ ହବ?
ଆମର ଆଜି ଭାତ ଆଉ ଚିକେନ।
ଓହୋ।
ହ
ଆପଣ ରୋଷେଇ କରନ୍ତି?
ହଁ।
ଆଉ ରୋଷେଇ ଆସୁଛି ତାହେଲେ।
ହଁ ଆସିଛି।
ଓହୋ। ଆଉ ଆଜି ଦିନ ଆପଣଙ୍କ କେମିତି କଟିଲା?
ହଁ ସେମିତି ଭଲରେ କଟିଲା ଆଉ କ୍ଲାସରେ ତ ଡେମୋ ଦିଆ ହଉଛି ଏଇନା ତ। ବସି ବସି ବିରକ୍ତି ଲାଗୁଛି। ଗୋଟେ ଶ୍ରେଣୀରେ ନେଇକିନା ସମସ୍ତଙ୍କୁ ବସେଇ ଦଉଛନ୍ତି। ମୁଣ୍ଡ ବ୍ୟଥା କରୁଛନ୍ତି ଆଉ।
ଅରୁଆ ହୁଏ ହବ ଏମିତି ଆଉ।
ହଁ ବା। ଆଉ ବିରିୟାନୀ କେମିତି ପ୍ରସ୍ତୁତ କରାଯାଏ?
ବିରିୟାନୀ ବିରିୟାନୀ ଚାଉଳ। ପ୍ରଥମେ ପାଣିରେ ଗରମ ପାଣିରେ। ତାକୁ ବିରିୟାନୀ ଚାଉଳକୁ ପକେଇଦବା ତା ସହିତ ତେଲ ଆଉ। ବିଭିନ୍ନ ମସଲା ଗୋଟା ମସଲା ଆଉ ଧଣିଆ ଉଁ। ଧନିଆ ପୋଇ ପତ୍ର ତେଲ ଆଉ। ଲୁଣ ଲେମ୍ବୁ ପକେଇ ଦେଇକି ଭାତକୁ। ହେବା ପାଇଁ ଛାଡିଦବା ଏପଟେ ଚିକେନ ଯେମିତି କସନ୍ତି। ସେମିତି କଶିବା ତାପରେ। ଉଁ ବିରୀୟାନି ଚାଉଳ ହେଇଗଲା ପରେ ତାକୁ ବିରିୟାନି ଚାଉଳ ତାପରେ ଚିକେନ ତାପଲେ ଏ ବିରିୟାନି ଚାଉଳ ଦେଇକି ଲେୟାର କରିଦେଇକି
ଁ ତାର ଯୋଉ ସ୍ତର ତିଆରି କରିଦବ ନାଇ।
କରିଦେଇକି ସେ ଯୋଉ ଚୁଲିରେ।
ତାକୁ ବସେଇଦବା ପାଞ୍ଚ ଦଶ ମିନିଟ ପାଇଁ ବସେଇଦଲା ପରେ ହେଇଯିବ
ଅ ହଁ ଭଲ ହଉ ଆପଣଙ୍କର କଣ ଗ୍ୟାସ ନା ଚୁଲିରେ ଆପଣ ରୋଷେଇ କରନ୍ତି
ନା ବେଳେ ବେଳେ ଗ୍ୟାସ ରେ କରୁ ବେଳେ ବେଳେ ଚୁଲିରେ କି କରେ
ହଁ ହଁ ବେଶୀ କୋଉଟା ଲ ଚ ରେଇ ଭଲ ରେଇ ଭଲ ଲେ
ନାଇଁ ଚୁଲି ରୋଷେଇରେ ବେଶୀ ସ୍ଵାଦିଷ୍ଟ ଲାଗେ
ହଁ ଚୁଲିରେ ଟିକେ ଭଲ ଲାଗେ ଆଉ
ହଁ
ଆଉ ଆପଣଙ୍କୁ କଣ ସବୁ କରିବା ପାଇଁ ଭଲ ଲାଗେ କଣ ମେକପ
ମତେ ଚିତ୍ର କରିବା ଭଲ ଲାଗେ ଆଉ
ସଜବାଜ ହେବା ପାଇଁ ଭଲ ଲାଗେନି କି
ହଁ ସଜବାଜ ହେବାକୁ ସବୁ ଝିଅଙ୍କୁ ଭଲ ଲାଗେ
ହଁ ବା
ଘର କାମ କରିବାକୁ ଭଲ ଲାଗେ ଆଉ ତମ ସେପଟେ ପାଣି ଅସୁ ଅସୁବିଧା କେମିତି ଖରା ଯିବ ନା ପାଣି ଅସୁବିଧା ହେଉଥିବ
ଆ